ଲ
ହଁ ମୁଁ କ କଣ କରୁଛନ୍ତି?
ଏ ବସିଛି ଆଉ।
ହ ମୁଁ କହିଲି ଖାଇସାରିଲେଣି?
ନାଇଁ ଏନ ରୁଟି ଭଜା କରିଛି ଖାଇବୁ ଆଉ।
ଓଁ ହଁ।
ଆଉ ସକାଳୁ ମୋର୍ଣିଂ ୱାର୍କ କରିସାରିଲେଣି?
ହଁ ମୁଁ ଆସିଲେ ଏଇନା ଦାନ୍ତ ଘଷୁଛି ତ ଖାଇବା।
ହଁ ଆଉ କାଲି ପ୍ରଭୁଙ୍କର ଦେବସ୍ନାନ ପୂର୍ଣ୍ଣିମା ପୁରୀ ଯାଇଥିଲେ?
ହଁ ଯାଇଥିଲୁ ବୁଲି ଯାଇଥିଲୁ ଟିକେ।
ଆଉ କଣ କିଣାକୁଣି କଲେ?
ଉଁ ହୁଁ।
କଣ କିଣାକିଣି କଲେ ପୁରୀରେ?
ଏ ପୁରୀ ଆମେ ଯାଇନଥିଲୁ ଆମ ଏଇ ପାଖ ଗାଁରେ ହଉଥିଲା। ଜଗନ୍ନାଥ ମନ୍ଦିର ଅଛି। ସେଠି କରୁଥିଲେ ଆମେ ଯାଇଥିଲୁ ହେରା ବୁଲାବୁଲି କରିକି ଆଇଲୁ ଆଉ।
ହୁଁ।
ଆପଣଙ୍କ ସେଡେ କେମିତି କଣ ହେଇଛି?
ଆମେ ସକାଳୁ ପ୍ରଭୁଙ୍କୁ ଆମର ତ ଉ ତାଙ୍କୁ ସ୍ନାନ କରାଇଲୁ ପଞ୍ଚାଅମୃତରେ। କ୍ଷୀର, ଦହି, ତୁଳସୀ ପତ୍ର ଆଉ କର୍ପୁର ଯେ ତାଙ୍କୁ ସ୍ନାନ କରିକି ତାପରେ ତାଙ୍କ ପୂଜା ନୂଆ ଲୁଗା ବସ୍ତ୍ର ପିନ୍ଧେଇଦେଲୁ ତାପରେ ପୂଜା ଅର୍ଚ୍ଚନା କରାଇଲୁ। ପୂଜା କରିସାରିଲା ପରେ ତାଙ୍କୁ ପ୍ରସାଦ ପ ଦେଇକି ଧୂପ, ଦୀପ, ଚନ୍ଦନ, ଆଳତି ସବୁ ଦେଇକି ପ୍ରଭୁଙ୍କୁ ଦର୍ଶନ କରିଲେ ସମ ପୂଜା ସମାପ୍ତ କଲୁ ଆଉ।
ଓହୋ ଆଉ କେମିତି କଣ ମାନେ ବା
ସବୁ ଛୋଟ ପିଲାମାନେ ଆଉ।
ହଁ, ହଁ। କେମିତି କଣ ମାନେ ସିଆଡେ ଆଜି ପାଗଟା? ମାନେ ବଷ୍
ଆଜି ଆଡ଼େ ବର୍ଷା। ନାଇଁ ବର୍ଷା ହେଇଛି ଚାଷ କାର୍ଯ୍ୟ ଆରମ୍ଭ ହବ। ଚାଷୀ ମାନ ତଳି ଧାନରେ ବିଲରେ ତଳି ପକେଇବେ।
ହୁଁ।
ତମର ସେଆଡ଼ ଚାଷ କାର୍ଯ୍ୟ ଆରମ୍ଭ ହେଲାଣି?
ନାଇଁ ହେଇନି ବର୍ଷା ତ ଲାଗି ରହିଛି।
ହୁଁ।
ଆଜି ତ କାଁଳିଆ ପାଗ ଟା ହେଇଛି ମାନେ ବର୍ଷା ପକଉଛି ଟିକେ ଟିକେ। ଯେ କରିବା କେବେ ମାନେ ଚାଷ କରିବା ଆଉ।
ହୁଁ ହୁଁ।
ହାଁ।
ଆଉ ପୁରୀ ବେଳାଭୂମି ସମୁଦ୍ର କୂଳରେ ବୁଲାବୁଲି କରିନାହାନ୍ତି?
ହଁ ଯାଇନୁ ଆଉ। କେବେ ଡୋରି ଲାଗିବ ଯିବା ଆଉ।
ଜଗନ୍ନାଥ ଦର୍ଶନ କରିବା ପାଇଁ ଆମେ କାଲି ଯାଇଥିଲୁ। କିନ୍ତୁ ଏତେ ଭିଡ ଯେ ସେଠି ଗୋଟେ ହୋଟେଲରେଊ ରହିଯାଇଛୁ ଆଉ।
ହଁ ହଁ ଆସିନାହାନ୍ତି ଏପର୍ଯ୍ୟନ୍ତ?
ନାଇଁ।
ଓହୋଃ ଅଛନ୍ତି ତାହେଲେ ପୁରୀରେ ଅଛନ୍ତି।
ଆଛୁ।
ଅହଃ। ଡୋରି ଲାଗିଛି ତାହେଲେ ଆଉ।
ହୁଁ ଟିକେ ଦର୍ଶନ କଲୁ। କିନ୍ତୁ, ଏତେ ଲମ୍ବା ଲାଇନ ଲାଗିଥିଲା ଯେ ଏତେ ପ୍ରବଳ ଭିଡ। ଯେ ପ୍ରଭୁଙ୍କ ଦର୍ଶନ ହେଇ ପାରିଲାନି।
ହୁଁ, ହୁଁ, ହଁ।
ତାପରେ ଆଜି ଦର୍ଶନ ପାଇଁ ଲାଇନ ରେ ଅଛୁ ଆଉ। ଲମ୍ବା ଧାଡି । ପାଇଁ ଅବସାଦ ନାହିଁ।
ଓହୋଃ।
ଟିକେ ଟାଇମ୍ ।
ତାହେଲେ ବୁଲାବୁଲି କରିକି ଆସିବେ ଆଉ।
ହୁଁ ତାପରେ ସମୁଦ୍ର କୂଳକୁ ଯିବୁ। ସେ ଟିକେ ବୁଲାବୁଲି କରିବୁ।
ଅ ମାନେ କିଏ ମାନେ ଭା
କିିଣା ଗୁଣି ଟିକେ କରିବୁ ଖେଳଣା।
ଆଁ ମାନେ ଫାମିଲିଙ୍କ ମାନେ ଫ୍ୟାମିଲି ଏକାଠି ହେଇକି ଯାଇଛନ୍ତି ବୋଧେ ଆଉ।
ହଁ।
ହଁ।
ଆଉ ଆଜି ବର୍ଷା ତ ହେଇନି। ଥଣ୍ଡାପାଗ ପୁରା ଆଉ। ଲହଡି ଭାଙ୍ଗୁଛନ୍ତି ଲୋକମାନେ ପ୍ରବଳ ମାତ୍ରାରେ।
ହୁଁ ହୁଁ। ।
ଆଉ ରଜରେ କେମିତି କଣ ବୁଲାବୁଲି କଲେ? କିଏ ଦେଖିଚନ୍ତି ନା?
ରଜରେ ବୁଲାବୁଲି କରିଥିଲୁ ଏଇ ପାଖ ଗାଁରେ ଆମର ହେଇଥିଲା ଆମ ଗାଁରେ ବି ହେଇ ଥିଲା ମହୋତ୍ସବ ହେଇଥିଲେ ସବୁ ଝିଅ ଝିଅମାନେ ଆଇଥିଲେ। ପିଠାପଣା ହେଇଥିଲା। ହଁ ମାନେ ମହାଉତ୍ସବ ହେଇଥିଲା ମାନେ ସ୍ତ୍ରୀ ଲୋକ ଲୋକମାନଙ୍କୁ ମାନେ ସେମାନେ ତାଙ୍କର ମାନେ ଡ୍ୟାନ୍ସ କରୁଥିଲେ କି ଖେଳ ମାନେ ଖେଳୁଥିଲେ ତଙ୍କର ମାନେ ଯାହା ଖେଳଅଛି ହେଲାକି ସେ ଖେଳୁଥିଲେ ତାଙ୍କର ମାନେ ପ୍ରାଇଜ୍ ବି ଦିଆ ହେଇଛି ତାଙ୍କୁ ହଁ।
ଛୋଟ ଛୁଆଙ୍କର
ନାଇଁ ବଡ ମାନେ ବଡ ସ୍ତ୍ରୀଲୋକ ମାନଙ୍କର।
ହୁଁ ହୁଁ।
ହଉଥିଲା ମାହାଉତ୍ସବ ହଉଥିଲା ଛୋଟଛୁଆ ବି ନାଚୁଥିଲେ ଫଙ୍କସନ୍ ହଉଥିଲା।
ଉଁ ହୁଁ ଆମର ପ୍ରଥମ ରଜରେ ଆମିସ୍ ସ ଭୋଜନ ତାପରେ ସେକେଣ୍ଡ ରଜରେ ପିଠା ପୋଡ଼ପିଠା ତାପରେ ହୁଁ ଚକୁଳି କ୍ଷୀରପୋଡପିଠା। କ୍ଷୀରପୋଡପିଠା ପ୍ରଥମେ ପ୍ରସ୍ତୁତ ଟା କହୁଚି।
ହଁ କ୍ଷୀରପୋଡପିଠା ମାନେ ଖାଲି କ୍ଷୀରରେ ହୁଏ ନା କଣ?
ନାଇଁ ପ୍ରଥମେ କଡେଇ ବସ୍ କି ଜନ୍ତା ରେ ଉଁ ପାଣି ଦେଇପା ତାପରେ ନଡିଆ କ୍ଷୀର ଖାଲି କ୍ଷୀ କ୍ଷୀର ଆଉ ପାଣି ନଡ଼ିଆ ପାଣି ଅଳ୍ପ କ୍ଷୀର ନଡ଼ିଆ ଆଉ କାଜୁ ଉଁ ଗୁଜୁରାତି ଦେଇକି ତାକୁ ଜନ୍ତିଦେବେ ହୁଁ। କ୍ଷୀର ତିନିଭାଗେ ପାଣି ଗୋଟେଭାଗ ଆଉ ତାପରେ ଜନ୍ତିି ଦେଇକି ତାକୁ କଡେଇରେ କଦଳୀ ପତ୍ର ଘିଅ ଦେଇକି ଚାପିଦବେ।
ଉଁ ହୁଁ।
ଚାଉଳ ଚୁନାକୁ ଚାପ୍ ଯ ଯନ୍ତଣୀକୁ ଯନ୍ତଣୀକୁ ଚାପି ଚା ଦେଲା ପରେ ତାପରେ ଉପରେ ନିଆଁ ଦିଆହବ ଆଉ। ନିଆଁ ଦିଆହେଇକି କଦଳୀ ପତ୍ରରେ ନିଆଁ ଦିଆ ହେଲା ପରେ ତାକୁ ଅ ଦଶ ପନ୍ଦର ମିନିଟ୍ ପରେ ତାକୁ କଢ଼ା ହବ ଆଉ ଅଧଘଣ୍ଟା ଲାଗିବ। ପନ୍ଦର କୋଡ଼ିଏ ମ୍ ପନ୍ଦର ମିନିଟ୍ ନୁହଁ ଅଁ ଅଧଘଣ୍ଟେ।
ହଁ। ଆମର ଯୋଉଟା ଏଠି ଆମର ପୋଡପିଠା ହୁଏ ଏଇଟା ଆମର ରାତିଟାଙ୍କ ବସେ। ସକାଳୁ କଡା ଯାଏ ମାନ ହଁ। ମାନେ ସକାଳୁ କଡାଯିବ ମାନେ, ସେ ଟେଷ୍ଟ ମାନେ ବାସ୍ନାମାନେ ସାହିଟାଙ୍କ ମହକୁଥିବ।
ହୁଁ ଗୁଆଘିଅ ଯୋଉ ଦିଆଯାଏ ସେଇ ଉଁ ସେଇଟା ମହକି ଯାଏ ଆଉ।
ହଁ ନାଇଁ ଗୁଆଘିଅ ତ ଦିଅନ୍ତି କିନ୍ତୁ ଆମର ଆମଘରେ ହୁଏ ନର୍ମାଲ ମାନେ ଗୁଆଘିଅ ଏତେ ପଡେ ଗୁଆ ଘିଅତ ମୂଳରୁ ପଡେନି। କିନ୍ତୁ ତଥାପି ମାନେ ବାସ୍ନା ମାନେ ଅଲଗା ପ୍ରକାର। ମାନେ ପିଠା ଯେତେଳେ ସକାଳୁ କାଢିବ ମାନେ ସାହିଟାଙ୍କ ମହକିବ।
ହୁଁ ସେତେବେଳେ ଚୁଲିରେ ବନା ଯାଉଥିଲା ଏବେ ତ ଗ୍ୟାସ ପ୍ରେସର କୁକର୍ ହଁ ପ୍ରେସର କୁକର୍ ରେ ବନାଯାଉଛି। ସେଥିପାଇଁ ଆଉ ବାସ୍ନାଟା ହୁଁ।
ଆମର ବି ଏ ଏବେ ବି ଚୁଲି ରେ ବନା ହଉଛି ନହେଲେ ଏଇ ଏଇ ଯୋଉ ଗ୍ୟାସ ରେ ଏତେ ବାଗ ହବନି। ପୋଡ଼ି ଯିବ ମାନେ ଚୁଲିରେ କଲେ ଠିକ୍ ଠାକ୍ ହବ।
ହଁ ଆଉ। ଆଉ କଣ କୋଉ ଧାନ ବୁଣାବୁଣି କଲେଣି?
ହଁ ବୁଲିନୁ ଦେଖିବା ର
ନାଇଁ କୋଉ ଧାନ କୋଉ ଧାନ ବୁଣା ବୁଣି ଚାଲିଲାଣି କୃଷକ ମାନେ
ଏମିତି ତ କିଛି ହେଇନି।
ହୁଁ ହୁଁ।
ଦେଖିବା ଆଉ। ମୁଁ କହିଲି କହିଲେ ଆ ଆପଣ ଆଡ଼େ କେମିତି କଣ ମାନେ ରଜଟା ମାନେ କେମତି ଦୋଳି ଫୋଳି କେମିତି କଣ ପଡ଼ିଥିଲା?
ଆମର ଏଇଠି ରଜ ମହୋତ୍ସବ ଏ ପାଖରେ ପାଳନ କରାଯାଉଥିଲା। ଆମେ ସବୁ ନୂଆ ବସ୍ତ୍ର ପିନ୍ଧିକି ପରିଧାନ କରିକି ସବୁ ଗଲୁ ପାନ ରଜ ପାନ ଆଁ ଖାଇଲୁ ଛୋଟ ପିଲାମାନାନଙ୍କର ପ୍ରତିଯୋଗିତା ହେଉଥିଲା ସବୁ ଅଂଶଗ୍ରହଣ କରିଥିଲେ କିଏ ଚି କିଏ କବାଡ଼ି ଉଁ ତାପରେ ସବୁ ଏମିତି ପ୍ରତିଯୋଗିତା ହେଲା ପ୍ରତିଯୋଗିତଟା କିଏ ପ୍ରଥମ ଦ୍ବିତ ତୀୟ ସ୍ଥାନ କିଏ ତୃତୀୟ ସ୍ଥାନ ଅଧିକାର କଲେ ତାପରେ ହୋଉ ଚି କରିକି ସବୁ ପ୍ରାଇଜ ଆଣିଲେ ଲୋକମାନେ। ଆଣିକି ସବୁ ଗଲେ ଆଉ ଘରକୁ ହେଠୁ ଆସିଲେ ଘରେ ଯେଉଁ ଗାଁ ରେ ମାନେ ସ୍ତ୍ରୀ ଲୋକମାନେ କାମ କରନ୍ତିନି। ଏଠିତ ପୁରୁଷ ଲୋକ ମାନେ ସବୁ କାର୍ଯ୍ୟରେ ଗଲେ ଆମେ ଯାହା ହେଲେ କାମ କରିବାକୁ ପଡିବ।
ହୁଁ ହୁଁ।
କିନ୍ତୁ ଗୋଟେ ଗୋଟେ ଗାଁରେ ପୁରୁଷ ମାନେ ଝିଅ ମାନେ କିଛି ସେ ରଜରେ କରନ୍ତିନି ରଜ ତିନି ଦିନ କିଛି ମାନେ କାର୍ଯ୍ୟ କରିବେ ନାହିଁ।
ହୁଁ ହୁଁ। ଟ୍ରାଉଜର୍ ପିନ୍ଧିନି ଛୁଟି ଆଉ। ବର୍ଷକୁ ଥରେ ଆଉ ହଁ ହଁ।
ଆଉ ଆମର ତ ଏଇଠି କାର୍ଯ୍ୟ ଗ୍ରସ୍ତରେ ଗଲେ ତେଣୁକରି ଆମେ କରିବାକୁ ପଡୁଚି। ଚି ଆଉ
ହୁଁ ହୁଁ ମାନେ ଆପଣଙ୍କ ଘରେ ଏଇନା କିଏ କିଏ ଅଛନ୍ତି?
ଆପଣଙ୍କ ଗାଁ ଆମ୍ ଘରେ ଶାଶୁ ଶଶୁର। ଆଉ ଛୁଆ ଆଉ।
ହଁ ଆପଣଙ୍କ ମ୍ୟାରେଜ ସରି ସାରିଲାଣି ତାହେଲେ?
ହୁଁ।
ହଁ ହଁ।
ଆପଣଙ୍କ ଗାଁରେ ରଜ କେମିତି ପାଳନ କରାହେଲା?
ଆମ ଗାଁରେ ତ ସେଇଭଳି ଆମର ଦୋଳି ତ ପଡିଥିଲା। ଏଇ ବର୍ଷ ଟିକେ ଭଲ ଭାବରେ ହେଇଥିଲା। ଦୋଳି ଅଧିକାଂଶ ଟିକେ ପଡିଥିଲା ଏଇ ଯୋଉ ରାମ ଦୋଳି ଆଉ ଚ ଚକ୍ରୀ ଦୋଳି ଏ ସବୁ ମିନା ବଜାର ପଡିଥିଲା ମାନେ ଯାତ୍ରା ବି ପଡିଥିଲା। ଥିଲା ଅପେରା ଯୋଉ ଆସେ ସେଟାରା ବି ପଡିଥିଲା ଯାତ୍ରା ପାର୍ଟି। ପଡିଥିଲା ପ ସେ ଅପେରା ପଇଲା ମାନେ ରଜ ପୂର୍ବରୁ। ପଳେଇଲା ରଜ ପରେ ଉଠିକି ପଳେଇଲେ ଆଉ
ହୁଁ ଏବେ ଯୋଉ ମଶା ହଉଛନ୍ତି ବର୍ଷା ତ ଆସିଗଲା ତେଣୁକରି ମଶା ଟା ମାତ୍ରା ଟା ବଢିଯିବ ତେଣୁକରି ଛୋଟ ପିଲା ମାନଙ୍କୁ ଦେଖି ଚାହିଁଚଳୁ ଥିବେ ମଶାରି ଟା ଇଏ କରିଥିବେ ଔଷଧ କୀଟନାଶକ ଔଷଧ ସୋଧନ କରିବେ ମଶାରିରେ ଯୋଉ ମଶା ପାଇଁ।
ହୁଁ ହୁଁ। ହଁ ଆପଣ ଏଇନା ମାନେ କଣ ମାନେ ଜବ ଫବ୍ କରୁଛନ୍ତି ନା କିଛି କରୁନାହାନ୍ତି?
ହୁଁ ଯୋଉଁ ଭଜା ହବ କରିନି ମାନେ ଘର ଗୃହିଣୀଆ।
ଅହଁଗୃହି ହଁ।
ଆଉ ଗୃହିଣୀ ତ ଗୋଟେ ପ୍ରକାର। ଗୃହିଣୀ ଗୋଟେ ପ୍ରକାର ର ମାନେ ଚାକିରୀ।
କି ସକାଳୁ ଉଠିବେ ସେମାନେ ତାଙ୍କ ଘର ସଫା ଛୁଆ କଥା ଆଉ ସବୁ ଘର ବୁଝିଲା ବେଳକୁ ସେମାନେ ଆଉ କାର୍ଯ୍ୟ ତାଙ୍କୁ ଆଉ ଟାଇମ ପାଏନି ତ। ଆଉ କେବେ କୁଆଡେ ବାହାରକୁ ବୁଲାବୁଲି କରିବାକୁ ଯାଇନାହାନ୍ତି?
ହଁ ଯାଇନଥିଲୁ ଆରବର୍ଷତ ଯାଇଥିଲୁ। ଆର ବର୍ଷ ଯାଇଥିଲୁ ଆମେ ଏଠି ପୁରୀ ଯାଇଥିଲୁ ବୁଲି ବୁଲାକିଆଇଥିଲୁ ଏ ବର୍ଷ ଦେଖି ଆଉ କ ହୁଁ ସାଙ୍ଗ ପିଲା ମାନେ କହୁ ଥିଲେ ଯିବା ପାଇଁ ଯେ ଆଉ ଦେଖିବା ଆଉ ଡୋରି ଲାଗିଲେ ଯିବା ଆଉ।
ହୁଁ ହୁଁ।
ଆମର ଏଇଠି ଜଣେ ମୋ ଦାଦା ଜଣେ ସିଏ ନା ଅଛନ୍ତି ସିଏ ଆର୍ମି ରେ ଅଛନ୍ତି ସିଏ ଆଇଥିଲେ ଏବେ। ସେ ଛୁଟି ଛୁଟିରେ ଆଇଥିଲେ ହେଲା କି। ସେ କହୁଥିଲେ ତାଙ୍କେ ତାଙ୍କର ମାନେ ତାଙ୍କ ସାଙ୍ଗିର ମାନେ ତାଙ୍କ ସାଙ୍ଗସାଥି ଯେତିକ ଆର୍ମିରେ ଯେତିକ ଅଛନ୍ତି ସେ ସବୁ ଚୁଟିରେ ଆଇଥିବେ ନା ତାଙ୍କର ସବୁ ମାନେ ସେମାନେ ଗୋଟେ ଆଲୋଚନା କରି ସେ ଗୋଟେ ଯାଏ ମାନେ ଯାଉଥିଲେ ଏ ଠି କେଦାର ନାଥ ଯିବବୋଲି ଭାବିଥିଲେ ମତେ ବି କହିଲେ। ଆଉ ଆମ ଘର ଛାଡିଲେନି ହଁ। ଆମ ଘରେ ଛାଡିଲେନି ଏତେ ବାଟ କହିଲେ ନା ମ ଆରବର୍ଷକୁ ଦେକ୍ଷିଆ ଆଉ ଜିଦ।
ଉ ନାଇଁ ବିଭିନ୍ନ ସ୍ଥାନ ବୁଲିବା କଥା ମଝିରେ ମଝିରେ ଆଉ।
ହଁ ହଁ। ଓ ହଉ ଆଉ।
ହଉ ଆଜ୍ଞା ରଖୁଛି।
ହଉ।।